ହ୍ୟାଲୋ।
ହଁ
ଆପଣଙ୍କ ଭଏସ୍ କ୍ଲିୟର ଆସୁଛି ତ।
ଆଜ୍ଞା ଆସୁଛି।
ହଁ, ଏବେ ଆପଣ କଣ କରୁଥିଲେ?
ଏଇନା ବସି ବହି ପଢୁଥିଲି।
ଆଚ୍ଛା କୋଉ ବହି।
ଆ ରଚନା ବି ପଡୁଥିଲି।
ଆଚ୍ଛା ହଁ। ଏମାନେ ଖାଇଥିଲେ କଣ ଆପଣ?
ହଁ ସକାଳେ ବରା ପିଆଜି। ଉଁ ଘୁଗୁନି।
ଆଚ୍ଛା ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆପଣଙ୍କ ନାଁଟା କଣଟା?
ମୋ ନାଆଁ ସ୍ନେହା।
ଆଜ୍ଞା ହୁଁ ଆପଣ ଏଇନା କଣ କରୁଛନ୍ତି?
ହଁ ମୁଁ ଏଇଠି ବସିଥିଲି କଲେଜରୁୁ ଆସିଥିଲି ତ ଆସିକି ଟିକେ ଆଜି ଲେଟ ହେଇଗଲା ଆସିବାକୁ ତ। ଆସିକି ବସିଛି ଆଉ।
ଉଁ ମାନେ ଆପଣଙ୍କର କୋଉ କଲେଜଟି?
ବିଜେପି କଲେଜ।
ଆପଣ ବିଜେପି କଲେଜ ର ମାନେ ଆପଣ ଭୁବନେଶ୍ୱରରେ ଅଛନ୍ତି।
ହଁ।
ଓ ଓ ହଉ। ଆମ ଘର ଭୁବନେଶ୍ୱର।
ଆଛା କଣ?
ଆଜ୍ଞା ଭୁବନେଶ୍ଵର ବ୍ରହ୍ମେଶ୍ଵର ପାଟଣା।
ଆଛା ହଁ ମୁଁ ଜଣିଛି ବ୍ରହ୍ମେଶ୍ୱର ପାଟଣା ତ ମୁଁ ବ ରହିତ ଜାଣିଛ ଆପଣ ହଁ।
ହଁ।
କଣ କରନ୍ତି ଆ ମୁଁ ଏଇଠି ବସିଥିଲି ଆଉ।
ଓହୋ ମୁଁ ତ ଡ୍ରପ୍ ନେଇଥିଲି।
ଆଚ୍ଛା ମାନେ ପ୍ଲସ୍ ଟୁ ପରେ ଗୋଟେ ବର୍ଷ।
ଆଜ୍ଞା। ଆପଣଙ୍କ ପ୍ଲସ୍ ନିଟ୍ ପାଇଁ।
ଆଛା ଏବେ କଣ କରିବ ଏକ୍ଜାମ ଭଲ ହେଇଛି।
ହଁ ସେମିତି ହେଇଛି ଫିଜିକ୍ସ ହାର୍ଟ ପଡିଥିଲା।
ହଁ ମୁ ଜାଣିଛି କହୁଥିଲେ ପିଲା ମାନେ ମୋର ବି ବହୁତ ସାରା ସାଙ୍ଗ ଡ୍ରପ୍ ନେଇକି ଦେଇଥିଲେ ତ। କହୁଥିଲେ ମାନେ
ଆପଣ କଣ ପ୍ଲସ୍ ଥ୍ରୀ କରୁଥିଲେ।
ହଁ।
କୋଉ ଅନର୍ଷ କରୁଥିଲେ?
ମୋର ଇଟଶ୍ରୀ ଏଲେକ୍ଟ୍ରାନିକକ୍ସ୍ ଆଣ୍ଟ ହେଲି କମ୍ୟୁନିକେସନ୍ ଇନଞ୍ଜିନିୟରିଂ। ହ କୋଉ ସ୍କୁଲ ଥିଲା।
ମୋର ବ୍ରହ୍ମେଶ୍ଵର ହାଇସ୍କୁଲ ଥିଲା ଆପଣଙ୍କର?
ମୋର ଶିଶୁ ମନ୍ଦିର।
ଓହୋ ଶିଶୁ ମନ୍ଦିର ବରଗଡ଼ ଏଠିକି।
ହଁ ହଁ।
ଓହୋ ସିଦ୍ଧାର୍ଥ ଜାଣିଥିବେ ତ?
ସିଦ୍ଧାର୍ଥ ଶଙ୍କର ପାଇଁ।
ହଁ ହଁ।
ହଁ ମୁଁ ଜାଣିଛି।
ହଁ ଆମ ସାଙ୍ଗ।
ଆଛା ହଁ। ବ୍ରହ୍ମେଶ୍ଵର ର ପିଲା ପଢିଥିଲେ ମୋର ଯେତିକି ମନେ ପଡୁଛି। ପୁ ମାନେ ଟିଉସନ ଯେ ମୁଁ ଜାଣିଛି ଟିଉସନ ରେ ପଢୁଥିଲେ।
ଆଜ୍ଞା।
ହୁଁ ହୁଁ। ଏବେ
ଏ ଆପ ଇଟିସି ଯୋଉ କରୁଛନ୍ତି ସେଇଟା ମାନେ ଇଟିସି କମ୍ପାଇ କଲେ ଆଉ କୋଉ ଅନର୍ସ କଲେନି।
ନାଇଁ ମୋର ଇଞ୍ଜିନିୟରିଂ ଲାଇନ ରେ ଯିବାକୁ ଇଚ୍ଛା ଥିଲା ତ। ଏଇଟା ଗୋଟେ ହେଇଗଲା ତ କରିଦେଲି ଆଉ।
ଏଟି ସି ରେ ସ୍କୋପ୍ ଅଛି?
ହଁ ହଁ ଅଛି ମାନେ ଏଇଟା ଟୋଟାଲ ପାଞ୍ଚ ବର୍ସର କୋର୍ସ। ପୁରା ପୁଇ ୱିଥ ପିଜି ଅଛି ତ? ସେଇ ହିସାବରେ ତମର ପ ମାନେ ତମେ ଅଲଗା ବି କିଛି କରିପାରିବ ତାର ଅଲଗା ଲାଇନ ବି ଅଛି, ତମେ ସବୁ ଯଦି ଚାହିଁ ବ କମ୍ପିଟେଟିଭ ଏକ୍ଜାମ ବି ଦେଇପାରିବ, ଇଚ୍ଛା ନହେଲେ ଓ ମାନେ କ୍ୟାମ୍ କ୍ୟାମ୍ପସ ରେ ହିଁ ପ୍ଲେସ ମେଣ୍ଟ ଆସିଥିବେ, ତ ପଫମାନ୍ସ ସେତିକି ସେଇ ହିସାବ ଉପରେ ଆସିବ।
ହଁ ହଁ।
ଆଜ୍ଞା, ହଁ। ଆଛା।
ହୁଁ।
ଆଉ କଣ ମାନେ ଏଇ ଛୁଟିରେ କୁଆଡେ ଯାଇନାହାନ୍ତି?
ନା ନା, ନା, ଆ ଆଉ ହୁଁ ହୁଁ, ଏକ୍ଜାମ ତ ଥ ଆମର ମେଥିନ ରେ ଥରେ ହେଇଥିଲା, କ୍ୟାନସଲ ହେଇଗଲା ପେପର ଲିକ ଯୋଗୁ।
ହଁ ହଁ ଜାଣିଛି, ହଁ ହଁ ଜାଣିଛି। ହୁଁ, ହୁଁ, ମୋର ବହୁତ ସାରା ସାଙ୍ଗମାନୋନ ବି ସେମିତି ନିଟ୍ ମାନେ ନିଟରେ ଦେଇଥିଲେ ତ ତାଙ୍କର ଫାଷ୍ଟ ପେପର ଟା ବି ଭଲ ହେଇଥିଲା ବଟ ସେକଣ୍ଡରେ ଯୋଉ ପଡିଥିଲା ପେପର ଡିଫିକଲ୍ଟ ଟିକେ ପଡି ଥିଲା କହୁଥିଲେ, ହଁ।
ଅ, ଆଉ କଣ ସନ୍ଧ୍ୟାବେଳେ କିଛି ଟିଫିନ୍ ଭିନ୍ କରିଥିଲେ କି?
ହଁ ମାନେ ମୁଁ କଲେଜରେ ମାନେ କଲେଜ ପଳେଇଥିଲି ସକାଳୁ ହିଁ ପୁରା ଆସିଲେ ଟି ଲେଟରେ ତ ମାନେ ଆସିକି ହିଁ ଭାତ ଖାଇ ଦେଇଥିଲେ।
ଆଜ୍ଞା।
ହଁ ଭାତ ଖାଇ ଦେଇଥିଲି ତ ଆଉ ଏବେ କିଛି ଖାଇବୁ ଦେଇ ମୋର ଟିକେ କଲେଜ ଦଶଟାରୁ ହିଁ ରହିଯାଉଛି, ତ
କଲେଜ ଦଶଟାରେ ରହୁଛି, ଆଜ୍ଞା।
ହଁ, ଆଜି ତ ଏମିତିରେ ବି ବର୍ଷା ହେଇଥିଲା, କାଲି ବି ବର୍ଷା ହେଇଥିଲା କି ତୁ ଟିକେ ମାନେ ଏତେ ହେଇନଥିଲା ତ ପଳେଇଥିଲି ଆଉ।
ହଁ।
ହଁ। ଆଉ ଏବେ କଣ କରିବେ ଯଉ ନିଦ ହେଲାନି କଣ କହିଲେ ଏବେ?
ଦେଖିବି ନିଟ୍ ର ରେଜଲ୍ଟ ହିସାବରେ କରିବି ନହେଲେ ଫେ ପ୍ଲସ୍ ଥ୍ରୀ କରିବି।
ଆଛା ହଁ, ପ୍ଲସ୍ ଥ୍ରୀ ର ତ ଫର୍ମ ବାହାରି ଗଲାଣି ବୋଧେ?
ହୁଁ, ବାହାରନି ପର୍ଯ୍ୟନ୍ତ।
ଓ ବାହାର ନି ବସିଗଲା ବାହାରି ଯାଇଛି।
ଆଜ୍ଞା, ଆପଣ କଣ ପ୍ଲସ୍ ଟୁ କଣ ବିଜେପି କଲେଜ ଥିଲା?
ନାଇଁ ପ୍ଲସ ଟୁ ମୁଁ ପ୍ରାଇଭେଟରେ କରିଥିଲି ଜୁପିଟର। ଓମେନ୍ସ ହାୟର ସେକେଣ୍ଡାରି ସ୍କୁଲ, ହଁ। ପ୍ଲସ୍ ଟୁରେ ମୋର ସେଭେଣ୍ଟି ସେଭେନ।
ସେଭେଣ୍ଟି ସେଭେନ୍ ନା?
ହଁ।
ଆଜ୍ଞା।
ହଁ।
ହୁଁ।
ଏଯୋଉ ସିଦ୍ଧାନ୍ତରୁ କଣ ମାନେ ସିଦ୍ଧାନ୍ତକୁ ଟିୟୁସନ ଛାଡ଼ିଲେ ନା କେମିତି ଆଣିଲେ?
ନାଇଁ ମୁଁ ତାରି କଲେଜରେ ଥିଲି।
ଆଚ୍ଛା। ବିଜେପି ରେ ତାହେଲେ ତ ଜାଣିଥିବେ ପ୍ରିୟଦର୍ଶିନୀ ସୁଭାଶି ତା ମାନଙ୍କୁ ଜାଣିଥିବେ ତ?
ନା ନା ମୁଁ ବେଶୀ କଲେଜ ଯାଉନଥିଲି।
ଆଛା।
ପ୍ଲ ପ୍ଲସ ଟୁରେ ଟିୟୁସନ କୋଉଠିକୁ ଯାଉଥିଲେ? ସିଦ୍ଧାନ୍ତ ସାରଙ୍କ ପାଇଁ ଯୋଡିଠିକି ଯାଉଥିଲା।
ନା ନାଇଁ ମୋର ମାନେ ସେ କଲେଜ ରେ ହିଁ ପୁରା ଥିଲା ମାନେ କୋଚିଙ୍ଗ ସହିତ ହିଁ ଥିଲା। ହଁ ତ ସେ ସେଥିପାଇଁ କା ମାନେ ସେଇଠି ହିଁ ହେଇଥିଲା କିଛି ଦରକାର ନଥିଲା ଏକ୍ସଟ୍ରା।
ଓ ହୋ।
ହଁ। ଆଉ କଣ କୁହନ୍ତୁ, ଆପଣଙ୍କ ଗାଁ କୁଆଡେ?
ମୋ ଗାଁ ତ ଉନ୍ ଜଗତସିଂହପୁର ଆପଣଙ୍କର?
ଆମର ନୟାଗଡ଼।
ଓହୋ। ନୟାଗଡ଼ ନୟାଗଡ଼ ବିଷୟରେ କିଛି ଜାଣିନି।
ନା ଆମର ଆମର ସବୁ ହିଁ ନୟାଗଡ ମାନେ ମାନେ ମୋର ମାଉସି ବି ତାଙ୍କର ବି ସେଇଠି ନୟାଗଡ ଆମ ଗାଁ ବି ନୟାଗଡ ମାମୁଁ ଘର ବି ନୟାଗଡ ତ ମାନେ କହିବାକୁ ଗଲେ ପୁରା ନୟାଗଡରେ ସବୁ ଆମେ ମୁଁ ତ ଛୋଟବେଳୁ ଭୁବନେଶ୍ଵରରେ ହିଁ ଅଛି। କିନ୍ତୁ ଗାଁରେ ଗାଁରେ ତ ଗାଁ ହିଁ ମୋର ମାନେ ବେଶୀ ଆଉ ଡିସ୍କ୍ଟିକ ମୁଁ ଏତେ ଯାଏନି ଜାଣିନି। ପ୍ରାୟ ମୁଁ ଯଦି ଯାଏ ଭୁବନେଶ୍ଵର ତ ସେ ପାଖରେ ହିଁ ନୟାଗଡ଼ ଦେଇକି ଯାହା ଯୁଆଡେ ଯିବା କଥା ଯାଏ ନହେଲେ ଆଉ ବେଶୀ ଜାଣିନି, ହଁ ଆଉ ପୁରୀ ଯାଇଛନ୍ତି ୟା ଭିତରେ କେବେ ଆପଣ?
ହଁ ପୁରି ଯାଇଛି।
ହଁ। ଏବେ ତ ଆଗକୁ ରଥଯାତ୍ରା ବି ଆସୁଛି।
ହଁ। ଅ ଅ ପୁରୀ ବୋଧେ ତମର ବେଶୀ ଯିବା ଆସିବା ରୁହେ?
ହଁ ମାନେ ଆମର ତ ପୁରା ଯାଉଥିଲୁ ଏବେ ବର୍ଷ ଯାଉନୁ ମାନେ ଏବେ ତ ଡର ଲାଗୁଛି ପୁରୀ ଯିବାପାଇଁ। ଏତେଗହଳି ପାଇ ମାନେ ଲାଷ୍ଟ ଟାଇମ୍ ମୁଁ ଯେବେ ଯାଇଥିଲି କନା ମାନେ ସେତେବେଳେ ଯୋଉ ଶ ଶାଢୀ ଦ୍ଵାରା ଯାଏ ଯୋଉ ଥାଏ ସେଇଟା ସବୁ ଯାକ ଖୋଲା ହେଇଯାଇଥିଲା ତ ବହୁତ ମାନେ ପୁରା ମାନେ ଏତେ ଭିଡ ହେଇ ଯାଇଥିଲା ସେଥିରେ ମତେ ଚାରି ଭାଉ ଚାରି ଘଣ୍ଟା ପାଖାପାଖି ମୁଁ ଖରାରେ ପୁରା ଠିଆ ହେଇଥିଲି। ମାନେ ଏଇ ପ୍ଲସ୍ ଟୁ ଏକ୍ସାମ୍ ଟାଇମ୍ ରେ ହିଁ ମୁଁ ଯାଇଥିଲି ଏକ୍ସାମ ପୂର୍ବରୁ ଯିବି ବୋଲି ଯାଇଥିଲି ଠାକୁରଙ୍କ ପାଖକୁ, ମାନେ ମୁଁ ଚାରି ଘଣ୍ଟା ଠିଆ ହେଇକି ମାନେ ଏତେ ମାନେ ଇଏ ହେଲା ମ ତେ ସେବେଠୁ ମୋର ଗୋଟେ ଡର ରହିଗଲା ଯେ ଏତେ ଟାଇମ୍ ପୁରା ମାନେ ମାନେ ଗୋଟେ ମୁମେଣ୍ଟରେ ମୁଁ ଭାବୁଛି ନା ମୁଁ ଆଉ ଦର୍ଶନ କରିପାରିବିନି। ମାନେ ନା ଏପଟେ ଫେରିକି ଯାଇପାରୁଛି ନା ମୁଁ ପୁରା ଭିତରକୁ ଯାଇପାରୁଛି ବହୁତ୍ ବହୁତ ହଇରାଣ ହେଇଥିଲି ସେଇ ଥରକ।
ଆ ହା। ହଁ ପୁରୀରେ ଯାଇଥିଲେ ତ ସମୁ ମାନେ ସମୁଦ୍ର କୂଳକୁ ତ ଯାଇଥିବ ନା?
ହଁ ସମୁଦ୍ରକୂଳ ମାନେ ପୁରୀରେ ଏଇଟା ଗୋଟେ ମାନେ ଠାକୁର ଟିକେ ଯାହାହେଲେ ବି ଦର୍ଶନ କଲା ବେଳକୁ ଭାଗ୍ୟରେ ଥିବ ଯଦି ମାନେ ବହୁତ ଭଲରେ ଜଲ୍ଦି ଦର୍ଶନ ହେଇଯିବ ନହେଲେ ତ ପୁରା ଅପେକ୍ଷା ହିଁ କରିବାକୁ ପଡିବ କିନ୍ତୁ ଏଇଟା ଆଜି ଦର୍ଶନ ପରେ ସମୁଦ୍ର କୂଳକୁ ଗଲେ ସବୁ କଷ୍ଟ ଲାଗେ ଦୂର ହେଇଗଲା ଭଳିଆ।
ଓହୋ।
ହଁ ତ ପୁରୀ ସମୁଦ୍ର କୂଳରେ ଗୋଟେ ବହୁତ ଆନନ୍ଦ ଥାଏ ତ ଆମେ ସେଦିନ ଯାଇଥିଲୁ ତ ଆମକୁ ପୁରା ସ ସକାଳୁ ହିଁ ଯାଇଥିଲୁ କିନ୍ତୁ ଦର୍ଶନ ସାରିକି ଆସିଲା ବେଳକୁ ହିଁ ପୁରା କହବାକୁ ଗଲେ ରାତି ହେଇଯାଇଥିଲା ଏତେ ଗହଳି ଥିଲା ତ ତାପରେ ମୁଁ ରାତି ସେହି ସମୟରେ ମୁଁ ସବୁବେଳେ ପୁରୀ ଗଲେ ନା ସମୁଦ୍ରରେ ଟିକେ ବହୁତ ଟାଇମ ରହେ ବହୁତ ମଜା କରେ କିନ୍ତୁ ମୋର ଯେହେତୁ ପରୀକ୍ଷା ସମୟ ଥିଲା ମୁଁ ସେଥିପାଇଁ ବେଶୀ ସମୁଦ୍ରରେ ଟଏ ମାନେ ସମୁଦ୍ର ଭିତରକୁ ବେଶି ଗଲେନି ତ ଏମ ହଁ ଯାଇକି ପଳେଇ ଆସିଥିଲି ତା ପରଠୁ ମୁଁ ଆଉ ଯାଇନି ହଁ
ହଁ ମୁଁ ତ ଗଲେ ସେ ଡାଇରେକ୍ଟ ପୁରା ପାଣି ଭିତରେ ଡେଇଁ ପଡିବି ଆଉ ବାହାରିବିନି ଆଉ। ବେଶୀ ଥର ଯାଇନି ଦିଥର ଯାଇଛି।
ଆଛା ହଁ।
ଅ
ଆଚ୍ଛା ହଁ ମାନେ ମୁଁ ମୁଁ ସମ୍ କଣ
କଲେଜ ଆଜି କଣ ପଢେଇଥିଲେ କି?
କଲେଜ ରେ ଆମର ଥାଏ ସବୁ ତାର ଅଲଗା ସବଜେକ୍ଟ ଯେମତି କମ୍ପ୍ୟୁଟର ଯେମିତି ରହିଲା ତାପରେ ଆମର କମ୍ୟୁନିକେଶନ ଆଲାନା କମ୍ୟୁନିକେସନ ଗୋଟେ ସବଜେକ୍ଟ ଅଛି କମ୍ ମ୍ପ୍ୟଟର ଗୋଟେ ସବଜେକ୍ଟ ଅଛି। ତାପରେ ଗୋଟେ ପି ଏମ ଓ ବି ଗୋଟେ ସବଜେକ୍ଟ ଅଛି ତ ମାନେ ଆ ଏ ତିନିଟା କ୍ଲାସ ହିଁ ଥିଲା ତ ତିନିଟା କ୍ଲାସ କ ତିନିଟା କ୍ଲାସ ମାନେ କାଲିଠୁ ତାପରେ ଆମର ପ୍ରାକ୍ଟୀ କାଲ ଷ୍ଟାର୍ଟ ଏବେ କେତେ ଦିନ ହବ ପ୍ରାକ୍ଟିକାଲ ମାନେ ହେଇନଥିଲା ଏବେ ଦଶ ପନ୍ଦର ଦିନ ପାଇଁ। କାଲିଠୁ ଆମର ପ୍ରକ୍ଟିକାଲ ସଇ ତ ତ ଆମର ଏକ୍ସ ମାନେ ପାଠ ପଢା ସହିତ ପ୍ରାକଟିକାଲ ବି ହବ।
ହୁଁ ହୁଁ।
ହଁ। ହଉ ଆମେ ପରେ କଥା ହବା।
ହଁ ହଁ ରଖିଦିଅ।